ହ୍ୟାଲୋ। ହଁ। ଶୁଭୁଛି ତୋତେ ଶୁଭୁଛି ନା।
ହଁ।
ହଉ ଆଉ ଆଜି ଦିନଟା କଣ କେମିତି ଗଲା ତୋର?
ଆଉ ଦିନ ଟା ସକାଳୁ ଉଠିଲି। ବ୍ରଶ କଲି ଗାଧୋଇଲି ମନ୍ଦିର ଗଲି। ତାପରେ ପିଠା ଖାଇଲି ଚକୁଳି ପିଠା ଏଣ୍ଡୁରି ପିଠା ଆଉ ଗୁଡ଼ ପିଠା ଖାଇଲି ତା ବୁଲିଗଲି ଦୋଳି ଖେଳଲି। ତାପରେ ଆସିକି ଫେରେ ଦୋଳି ଖେଳିଲି ଫେର ଖରାବେେଳେ ଆସିକି ଅରୁଆ ଅନ୍ନ ଡାଲମା ଖଟା ଖାଇକି ଫେର ବୁଲିଲି ଫେରେ ପିଠା ଖାଇଲି ଆସିକି ଚାରିଟା ବେଳେ ତା ପରେ ସନ୍ଧ୍ୟାବେଳେ ବୁଲୁଛୁ ଆଉ ହଁ ତୋର ଆଜି କେମିତି କଟିଲା।
କଅଣ ସେଇ ମୋର ଆଜି ସକାଳୁ ଡ୍ୟୁଟି ଥିଲା ନା ମୁଁ ପୁରା ସକାଳୁ ଉଠିଲି ସାଢ଼େ ଚାରିଟାରେ ତାପରେ ଉଠିକି ଡିଉଟି ଗଲେ ତାପ ଘରେ ଏମିତି ଡ୍ୟୁଟିରେ ବସିଲି ତାପରେ ସେଇଠି ମାନେ ମୁଁ ସଖାଳ ଖାଇବାଟା ସେଇଠି ଖାଇଲି। ତାପରେ ବି ପୁଣି ଆମ ଖରାବେଳେ ଖାଇବାଟା ସେଇଠି କଲି ତା ଏଵେ ତିନିଟା ମେ ମୋ ଡ୍ୟୁଟି ସଇଲା। ତିନିଟାରେ ତାର ମୁଁ ଘରକୁ ଆସିଲି ତାପରେ ମୋତେ ବହୁତ ଜୋରରେ ନିଦ ଲାଗୁଥିଲା ସେଇ ସମୟରେ ଶୋଇ ପଇଲି ତିନିଟାରୁ ମାନେ ଚାର୍ ଆଠଟାରୁ ଛଅଟା ଯାଏ ପୁଣି ଛଅଟାରୁ ଏବେ ଉଠିଲି ଏମିତି ଛାତରେ ଟିକେ ବୁଲୁଛି ଆଉ ଏଇନା ଯିବି ଟିକେ ବଜାର ବୁଲିକି ଆସିବି ଆଉ।
ଉଁ ହୁଁ ବଜାରରୁ କଣ ଆଣିବ?
ହଁ ସେମିତି କିଛି ଭାବିନି ଦେଖୁଛି କଣ ଫଳମୂଳ ମିଳିବ କି କଣ ଖାଇବା ପାଇଁ ଆଉ ରୋଷେଇ କରିବା ପାଇଁ କଣ ଦେଖିବା ଡାଲି ଫାଲି ଯାହା ଥିବ ନାହିଁ କିଛି ଭାବୁଛି ଧରିକି ପଳେଇ ଆସିବି ବୋଲି ଆଉ।
ଉଁ ହୁଁ। ଆଉ ଗୋଟେ ଓଡିଶାର ଗୋଟେ ମୁ ଖ୍ୟ ପର୍ବ ଆସୁଛି ଆଗକୁ ଆଉ ଗୋଟେ।
କି ପର୍ବ କି?
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଜଡ଼ିତ ଅଛି।
ହଁ ହଁ ରଥଯାତ୍ରା ନା?
ହଁ ରଥଯାତ୍ରା ଅଛି ତା ପୂର୍ବରୁ ଆଉ ଗୋଟେ ଅଛି ବି।
ସେ ଦେବସ୍ନାନ ପୂର୍ଣ୍ଣିମା ନା?
ହଁ।
ଆଉ ଗୋଟେ କଣ କୁହନ୍ତି ଯେଉଁ ପନ୍ଦର ଦିନ ଲୁଚିକି ରୁହନ୍ତି ସେଇଟାକୁ କଣ କୁହନ୍ତି?
ହେଣେ ସେ ଅଣସୁଆ ଘରେ ରୁହନ୍ତି।
ଆଉ ସେଟା କଣ କେମିତି କରନ୍ତି ମାନେ ଦେବସ୍ନାନ ପୂର୍ଣ୍ଣିମା ଆଉ ସେ ଅନସନ ପୂର୍ଣିମା କଣ କେମିତି କରନ୍ତି କହିଲୁ ଦେଖିଆ?
ଦେବସ୍ନାନ ପୁଣ୍ଣମୀ ଦିନ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ପହଁଣ୍ଡି ହେଇ ଆସିବେ ସ୍ନାନ ମଣ୍ଡପକୁ ବିଜେ କରିବେ ସେଠି ତାଙ୍କୁ ଶହେ ଆଠ ସୁବର୍ଣ୍ଣ ଗରାର ଜଳରେ ସ୍ନାନ କରାଇ। ତାଙ୍କୁ ଗଜାନନ ବେଶରେ ଗଜାନନ ବେଶରେ ସେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ରାତ୍ରି ଦଶଟା ଏଗାରଟାରେ ଅଣସର ଘରୁ ପହଣ୍ଡି ବିଜିି ହୁଅନ୍ତି। ସେଠି ତାଙ୍କର ଓଦା ବସ୍ତ୍ର ସବୁ ଖୋଲ ଯାଇ ନୂତନ ବସ୍ତ୍ର ଉପରେ ପିନ୍ଧାଯାଇ ତାଙ୍କୁ ଅଣସର ରଖି ଜର ହେଇଥାଏ ଜର ଉପଚାର କରନ୍ତି।
ଆଉ ରଥଯାତ୍ରା ଟା ମାନେ ଯୋଉ ହୁଏ ଆଉ ଦେବସ୍ନାନ ପୂର୍ଣ୍ଣିମା ସହ କିଛି ମାନେ ତା ସମ୍ପର୍କ ଅଛି ନା ସେମିତି କିଛି ସମ୍ପର୍କ ନାହିଁ।
ହଁ ସମ୍ପର୍କ ଅଛି ନା।
କଣ ସମ୍ପର୍କ ଅଛି?
ଇଏ ଆଉ ସମ୍ପର୍କ ଅଛି ନା ଇଏ ଅଣସର ଘର ର ପନ୍ଦର ଦିନ ରହି ସାରିଲା ପରେ ରହିସାରିଲା ରହି ସାରିବା ପରେ ଆଷାଢ ଶୁକ୍ଲ ପ୍ରତିଭା ତିଥିରେ ନବଯୈବନ ଦର୍ଶନ ଦେବେ ନବଯୈବନ ଦର୍ଶନ ନବଯୌବନ ବେଶ ଦର୍ଶନ ଦେବେ ତାପରେ ଯାଇକି ଆଷାଢ ଶୁକ୍କ ଦ୍ଵିତୀୟ ତିଥିରେ ସେ ରଥରେ ବାହାରିବେ କାହିଁକି ନା ପନ୍ଦର ଦିନ ହେଲା ସେ ଖାଲି ଫଳମୂଳ ଖାଇ ପାଟି ଅରୁଚି ଲାଗିଥିବ ବୋଲି ସେ ଭାଇ ଭଉଣୀ କି କହେ ଚାଲ ଆମେ ବାହାରକୁ ଟିକେ ବୁଲିଯିବା ନଅ ଦିନ ପାଇଁ। ଆଉ ଆଉ ଗୋଟେ ଜାଣିଛ ତା ବି ସେରେ ଆଉ ଗୋଟେ ଅଛି ଇଏ ବି ମହାପ୍ରଭୁ ଭକ୍ତ ପାଇଁ କେତେ ପାଗଳ।
କଣ କହିଲୁ ଦେଖିଆ
ଅ ଛବିଶ ତାଙ୍କର ତେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବ ଚାରି ଦିନ ପୂର୍ବ ବିବାହର ହେଇଥିବ ରୁକ୍ମଣୀ ଙ୍କ ସହିତ ତାଙ୍କ ଗଇଁଠାଳ ଫିଟି ନଥିବ ସିଏ ଆସିକି ଭକ୍ତଙ୍କୁ ଦର୍ଶନ ଦେବେ ସ୍ନାନ ବେଦିରେ ଗଇଁଠାଳ ପିନ୍ଧିକି ମଧ୍ୟ ସେ ଯିବେ ରଥଯାତ୍ରାରେ। ଭାବୁ ଥା ମହାପ୍ରଭୁ ଭ ଭକ୍ତ ଙ୍କ ପାଇଁ କେତେ ପାଗଳ। ଆଉ ହାଲୋ।
ହଁ ଆଉ ସେ ଆଜି ତ ଗଲା ସେକେଣ୍ଡ ରଜ ଆମର। ତ ସେକେଣ୍ଡ ରଜରେ ତ ସରିଲା ତାପରେ କାଲି ହଉଛି ଆମର ଶେଷ ରଜ ନା।
ହଁ କ କାଲି ଶେଷ ରଜ।
ଓ ଶେଷ ରଜ ତାପରେ ପୁଣି କଣ ରଜ ବାଟେଇ ଯାଆନ୍ତି କୁହନ୍ତି ନା?
ହଁ ରଜ ବାଟେ ଯାଆନ୍ତି ସମସ୍ତେ ବସୁମତୀ ସ୍ନାନ ହୁଏ ସେଦିନ।
ସବୁ ଆମ ଗାଁ କୁ ସବୁ ସାଙ୍ଗ ମାନେ ଆମର ଆସିଛନ୍ତି ନା ସବୁ।
ହଁ ସବୁ ସାଙ୍ଗ ମାନେ ଅଛନ୍ତି ବୁଲାବଲି ସବୁ କରୁଛୁ ଆମେ।
ସେ ଏମିତି ତାପରେ ଆଉ ସେମାନଙ୍କର ଯଉ ମାନେ ଆସନ୍ତି ସେ କେବେ କଣ ପୁଣି ଫେରିବେ ସେ ଜାଣିଛୁ କି?
ହଁ ରଜ ସଇଲେ ଫେରିବେ।
ଉଁ ହୁଁ।
ତୁ ତ ଆସିଲୁନି ଆସିଥିଲେ ଭଲ ହେଇଥାନ୍ତା ଆଉ ଟିକେ। ବହୁତ ମଜା ମସ୍ତି କରିଥାନ୍ତେ ତ ସେଠି ଆଜି କେମିତି ତଥାପି ରଜର କେମିତି ଅଛି ମାହୋଲ?
ପଶ୍ଚିମ ଓଡ଼ିଶାରେ ପଶ୍ଚିମ ଓଡ଼ିଶା ତା ରଜ ଏତେ କିଛି ଇଏ କରନ୍ତିନି ତାଙ୍କର ନୂଆ ଖାଇହେରିକା ମାନନ୍ତି ରଜକୁ ମାନନ୍ତି କିନ୍ତୁ ବହୁତ କମ୍ ମାନନ୍ତି ତ ରଜରେ ଏଠି ଖାଲି ଶୁଣିଛି ଲୋକ ଶାଢ଼ୀ ଫାଢ଼ୀ ପିନ୍ଧନ୍ତି ଆଉ ଦୋଳି ଖେଳନ୍ତି ବାକି ଏତେ କିଛି ଏମିତି ତ କରୁନାହାନ୍ତି କି ମୋ କଥା କହିଲା କି ଏଠି ସମସ୍ତେ ସବୁ ଛୁଟି ନେଇକି ଯେତେବେଳେ ପଳେଇଛନ୍ତି ତ ମୋତେ ଟିକେ ଛୁଟି ମିଳିବାକୁ ପ୍ରୋବ୍ଲେମ୍ ହେଲା ତ ମୁଁ ଯାଇପାରିଲିନି। ବାକି ରଜ ସରିଲେ ଯିବି ଆଉ ଆଉ ଏପଟେ କଣ ରଜ ଖରା ପାଗ ରହୁଛି ଆଉ ବର୍ଷା ଉଠଉଛି କିନ୍ତୁ ମାନେ ବେଶି ବର୍ଷା ହେଉନି ପୁରା କାଁଳିଆ ରହିଛି। ଲାଗୁଛି ଲଘୁଚାପ ଏଇ ଅଳ୍ପ ଦିନ ଭିତରେ ଆସିଯିବ ହେଲେ କିଛି ଜଣାପଡ଼ୁନି ଆଉ ବହୁତ ଗୁଳୁଗୁଳି ହଉଛି ମାନେ ଗରମ ଖରା ଯେତିକି ପଡୁନି ତାଠୁ ଅଧିକ ଗରମ ଲାଗୁଛି ତ ଏଇଭଳିଆ ଚାଲିଛି ଆଉ।
ରଜପାନ ଖାଇଲଣି?
ନାଇଁ ମୁଁ ଏପର୍ଯ୍ୟନ୍ତ ରଜପାନ କିଛି ଖାଇନି ଏଇନା ଯିବି ଏତେଳେ ବଜାର ଭାବୁଛି ରଜପାନ କଣ ଖାଇବି ଦେଖିବା ଆଉ କଣ ମିଳୁଛି ଦେଖୀ କରିବି ବୋଲି। ଆଉ।
ରଜପାନ ଖାଇବା ଗୋଟେ ସ୍ଵାଦ ଅଲଗା।
ହଁ ରଜରେ ତ ରଜପାନ ଖାଇବାଟା ମାନେ ଫେମସ୍ ମାନେ ସବୁ ଜିନିଷ ଯେମିତି ଗୋଟେ ଗୋଟେ ଥାଏ ସେଇଭଳିଆ ରଜରେ ରଜପାନ ଗୋଟେ ଖ
ଆଉ ଆ ଆମ ଆଡେ ଆସିଥିଲା କାଲି ଲଘୁଚାପ ଆସିଚି ଆମ ଆଡେ ଲଘୁଚାପ ଆସିଚି ବି
ନା କଣ ବର୍ଷା ହେଲାଣି କି ସେପଟେ?
ଜୋରେ ବର୍ଷା ହେଇଛି ବର୍ଷା ପବନ ଆ ଗଛପତ୍ର ବହୁତ ଲାଇନ୍‌ ନଥିଲା ଆମଆଡେ ଖୁଣ୍ଟ ଉପୁଡି ଯାଇଥିଲା।
ଓହୋ
ସେ ଆମ୍ବ ଆମ ଆଡେ ସ ସରିଲା ନା ସରିନି
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିିଲାଣି ପା ହ୍ୟାଲୋ
ହଁ ମୁଁ କହୁଛି କି ଯୋଉ ଆମ୍ବରିକା ଆମ ଆଡେ ଯୋଉ ହୁଏ ଖରାଦିନ ଆମ୍ବ ଯୋଉ ଚାଷ ହୁଏ ହୁଏ ଫଳ ହୁଏ ତ ଏରା ସରି ଆସିଲା ନା ସରିନି ଆମ୍ବ ସେ ଆମ ସେପଟେ ଏପଟେ ତ କାହିଁ ଦେଖିବାକୁ ମିଳୁନି।
ହଁ ଆମ ଆଡେ ଆଉ ଅଳ୍ପ ଅଛି ବହୁତ ତ ସରିଲାଣି ଯେହେତୁ ଋତୁ ସରିବା ଉପରେ ହେଲାଣି ବର୍ଷାତ ହେଲାଣ ହେଲାଣି ଏଇ ରଥଯାତ୍ରା ପରପ ଆମ୍ବ ସରିଯିବ ସବୁ ଆଉ ଆ ଆଉ ଏବେ ଆଣିଛି କାଜୁ
କଣ?
କାଜୁ ବଢ଼ିଆ ଆସିଥିଲା।
ଓ ହୋ। ନାଇଁ ଭଲ ଏ ବର୍ଷ
କାଜୁ ଖାଇଥିଲୁ?
ନାଇଁ ମୁଁ ଖାଲି କାଜୁ ଭଞ୍ଜି ଯେ ବେଳେ କାଜୁ ମତେ ଖାଏନି ମତେ ଏତେ ଭଲ ଲାଗେନି କାଜୁ ଟା କାଜୁ ଟା କଣ ଏଠି ଆମର କିଛି କରୁନାହାନ୍ତି ସେ ଗୋଆ ପଟେ ଆ ପଳେଇବୁ ଗୋଟେ କଣ କାଜୁ ଟାକୁ ନେଇକି ତା ରସଟାକୁ ଇଏ କରିକି ତାକୁ ଫର୍ମେଣ୍ଟେଡ କରନ୍ତି ଆଉ ତାକୁ ନେଇକି ସେ ରସରୁ ତାକୁ ମାନେ ମଧିରା ମାନେ ତିଆରି କରନ୍ତି। ଆଉ ସେପଟେ ତାର ବେଶୀ ଭଲ ୟୁଜ ବ୍ୟବହାର କରାଯାଏ କିନ୍ତୁ ଆମର ଏଠି ଖାଲି କାଜୁ ମଞ୍ଜି ଟାକୁ ନେଇକି ତା ସେ ଭୀ ତରୁ ମାନେ ସେ କା-କାଜୁଟା ବାହାର କରିକି ତାକୁ ବିକନ୍ତି ମାନେ କମର୍ସିଆଲି ୟୁଜ୍ ହୁଏ। ଆଉ ତାକୁ ଖାଆନ୍ତି ନହେଲେ ଏପଟେ ଖା ତା ଫଳଟାକୁ କେବଳ ଗାଈ ଗୋରୁ ମାନେ ଖାଆନ୍ତି ନହେଲେ ଏମିତି କେହି ମାନେ ଖା ଏତେ ଭଲ ପାଆନ୍ତିନି ଖାଇବା ପାଇଁ କିନ୍ତୁ ଖାଆନ୍ତି କିଛି କିଛି କାଜୁ ମିଠା ଲାଗେ କିନ୍ତୁ ଅଧିକ କାଜୁ ବହୁତ କଷା ଲାଗେ ତ କାହାକୁ ଭଲ ଲାଗେ କାହାକୁ ଭଲ ଲାଗେନି।
ଏ ବର୍ଷ ଆସି ଏ ବର୍ଷ ଆସିଲୁଣି ତାଳସଜ ଆମେ ଯେ ବୋହୁତୁ
ହଁ ତାଳ ସଜ ବି ହୁଏ ନା।
ହଁ ହ ସଜ ବଢ଼ି ବଢ଼ିଆ ହୁଏ।
ଉଁ ଆଉ ଖଜୁରୀ କୋଳି?
ଆଁ ଖଜୁରୀ କୋଳି ପୁରା ଏ ବର୍ଷ ପୁରା ଫୁଲ ଆସିଚି ଗଛରେ ପିଲା ତୋଳକି ବିକୁଚନ୍ତି।
ଭଲ। ମୁଁ ଯାଇଥିଲି ଏବେ ଘରୁକୁ ଯେ ଖଜୁରୀ କୋଳି ଆଉ ଓହୋ ନାଊ ମୁଁ ଯା ଯାଇଥିଲି ଘରୁକୁ ଏବେ ଖଜୁରୀ କୋଳି ଆଉ ଜାମୁ କୋଳି ଖାଇଥିଲି ଦେ ବାକି ମୁଁ ଆଉ ଯାଇନେଇ କୁଆଡ଼େ ବିଲ ଆଡେ ଦେଖିବି କେତେ କଣ ହେଇଚି ଦେଖିବା ପାଇଁ।
ହୁଁ। ଜାମୁ କୋଳି ତା ସ୍ଵାଦଟା ଅଲଗା ପ୍ରକାର ଗୋଟେ ନାଁ।
ହଁ ସେ ଗୋଟେ ଗୋଟେ କୋଳି ବୋହୁତ ବଡ଼ ବଡ଼ ମାନେ ଛୋଟ ମଞ୍ଜିିକୁ ଅ ଅଧିକ ମାଂସ ଥାଏ ତ ବୋହୁତ ଭଲ ଲାଗେ ହେଟା ଖାଇବା ପାଇଁ ଆଉ ଦେହ ପାଇଁ ବି ବହୁତ ଭଲ ଖା ମାନେ ସେଇ କୋଳିଟା ଯେତିକି ଭଲ ତା ମଞ୍ଜିଟା ବି ଲୋକ ଶୁଖେଇକି ତାକୁ ଖାଆନ୍ତି ସେଇଟାକୁ ଦେହ ପାଇଁ ବହୁତ
ଆ ସେଇ ମଞ୍ଜିଟା ଡାଇବେଟିସ ପାଇଁ ଭଲ ପା କାଳେ?
ହୁଁ ଡାଇବେିଟିସ ପାଇଁ ବହୁତ୍ ଭଲ।
ମଧୁମେୟ ରୋଗ ପାଇଁ ବହୁତ୍ ଭଲ ସିଏ କାଳେ।
ହୋଉ ମୁଁ ରଖୁଚିରେ ହେଁ। ଏ ଟାଇମ ହେଲାଣି। ମୁଁ ଯାଏ
ହଉ ଯାଅ।